ହଁ ହଁ କଣ କରୁଛନ୍ତି?
ଏଇ ଖାଇକି ଟିକେ ଗଡୁଥିଲି ଆଉ।
ହୁଁ ହୁଁଁ। ଆଉ ସେ ମୁଁ ସେଇ ବସିଛି ଏବେ ସବୁ ପିଲା ସବୁ ସ୍କୁଲରୁ ଆସିବେ। ଓ ବସିଛି ଆଉ।
ଆଜି କଣ ରୋଷେଇ କରିଛ?
ଆଜି ଭାତ ଆଉ ଚିକେନ ପାମ୍ପଡ଼ ଆଉ ଏମିତି ଅଣ୍ଡା ଆ ଯୋଉ ଆ ଆମ୍ଲେଟ ଆଉ।
ହୁଁ।
ଆଉ ସାଲାଟ ଆଉ ସାଇଟକୁୁ ଆଉ।
ହୁଁ ଉଁ। ହଁ ଆଇଁଷ ସାଙ୍ଗରେ ତ ଟିକେ କଲେ ହବ ସାଲଟ ଟା ଟିକେ ଭଲ ଲାଗେ। ଆମ ଓଡିଆଙ୍କ ଖାଦ୍ୟ ତ ସେଇଟା ଆଉ ପାମ୍ପଡ ସାଲଟ।
ଓଡିଆ ଖାଦ୍ୟ ତ ପଖାଳ ଭଗବାନ ବି ପଖାଳ ଖାଇଥିଲେ ଆଉ କଣ କରି ପଖାଳ ତାଙ୍କର ଗୋଟେ ଅଛି ମଲ୍ଲି ଫୁଲ ପଖାଳ। ଜଗନ୍ନାଥଙ୍କର ସେଇଟା ସବୁଠୁ ତାଙ୍କର ବେଷ୍ଟ ଇଏ। ସିଏ ଯଦି ଓଡିଆ ମାନେ ସେ ପ୍ରଭୁ ଓଡିଆ ଇଏଟାକୁ ବଜ୍ ବଜାୟ ରଖିଛନ୍ତି ଆମେ ଆଉ କଣ କରିବା ନା।
ହୁଁ ହୁଁ।
ଆଉ କୁଆଡେ ବୁଲାବୁଲି କରିଛନ୍ତି?
ଏଇ ଯାଇଥିଲି ତ ଅଁ ସେ ଯେଉଁ ଘଣ୍ଟେଶ୍ଵରୀ।
ହୁଁ।
ଆଉ ସମଲେଶ୍ଵରୀ।
ହୁଁ ହୁଁ।
ସିଆଡେ ଆମର ଯୋଉ ଘଟ ଗାଁ ଅଛି। ଆଉ କପିଳାସ ହଁ କପିଳାସ ବି
କପିଳାସର ହଁ କପିଳାସର ସବୁଠୁ ତାଙ୍କ ତେରଶହ ବାଉନ ପାହାଚ ଚଢିକି ଯିବ। ସେତେବେଳେ ସବୁ ପାହାଚ ହଁ-।
ଚଢ଼ାଟା ହିଁ ଭଲ ଲାଗେ। କିନ୍ତୁ ଏବେ ତ ଆଉ ପାହାଚ ଚଢି ହଉନି ବୟସ ଅନୁସାରେ।
ହୁଁ ଏବେ ଆଉ ଲୋକ ପାହାଚ ଚଢିକିରି ଯାଉ ସେ ସେତେବେଳେ ସବୁ ଆମ ପାହାଚ ଚଢ଼ି ହଁ ଏବେ ବାରବାଙ୍କ କି ହଁ ବାର ବାଙ୍କି ବାଟେ ସବୁ ମାନେ ପଳଉଛନ୍ତି ଗାଡିରେ ଆଉ। କିନ୍ତୁ ବାରବାଙ୍କି ବାଟେ ଯାଉଛନ୍ତି କିନ୍ତୁ ଆ ବହୁତ ମାତ ଟରେ ଗାଡି ସହିତ ଗାଡି ଧ ଦୁର୍ଘଟଣା ଘଟୁଛି।
ହଁ ବା।
କାରଣ ଯୋଉ ବଙ୍କା ହେଇଛି। ବାରବାଙ୍କି ସେପଟୁ ଗୋଟେ ଗାଡି ଆସିଲେ ଏପଟୁ ଦେଖାାଯାଉ ନାହିଁ ଜାଣି ହଉନି ଠିକ୍ ରେ। ଯୋଉ ତା ଯୋଉ ଟର୍ନିଂ ବୁଲିବା ରାସ୍ତା ଟା ଜାଣି ହଉନି। ଆଉ କପିଳାସ ତ ସେ ପ୍ରତ୍ୟେକ ବାବା। ସେଠୁ ଉଭା ହେଇଚନ୍ତି ଉଭା ଲି ଲିଙ୍ଗ ସେଠୁ ସେଠି ପ୍ରାୟ ରୁଦ୍ରାଭିଷେକ ହୁଏ ଆଉ ମାନେ କାହାର ଜନ୍ମଦିନ ହେଲେ ବି ସବୁ ସେଠିକି ଯାଆନ୍ତି ଏସବୁ। ବହୁତୁ ଖରା ଦିନ ଗଲେ ବହୁତୁ ଥଣ୍ଡା ସେଠି।
ହୁଁ ଥଣ୍ଡା ସେଠି ବୋହୁତୁ ମାଙ୍କଡ ଅଛନ୍ତି ସେଠି।
ହୁଁ ଝରଣା ମାଙ୍କଡ଼ ପାହାଡ଼ ପର୍ବତ ପୁରା ପାହାଡ଼ ଉପରେ। ତ ବାବା ବସିଚନ୍ତି ଆଉ।
ହଁ ସେଠ ସୀତା ଏ ନ୍ତେଡ଼ି ଶାଳ ଅଛି।
ହୁଁ ସୀତାଙ୍କର ଏନ୍ତୁଡି ଶାଳ ସେଠି ଦେଖିବ। ଆଉ ସେଠି ଯୋଉ ମାନଙ୍କର ଉଁ ମାନେ ଯୋଟା ଗାଧେଇବେ। ଯାହାର ମାନେ କିଛି ଇଏ ଥିବ ଖରାପ ହଁ କି କୁଣ୍ଡ ତ ସେଟା ମନେ ମରିଚି କୁଣ୍ଡରେ ସବୁ ଗାଧାନ୍ତି ସବୁ ତାଙ୍କର ଲିଷ୍ଟ ଖଣ୍ଡନ ହେଇଯାଏ।
ହଁ।
ସେ ମରିଚି କୁଣ୍ଡଟା ମତେ ସବୁଠୁ ବହୁତ ଭଲ ଲାଗେ।
ହୁଁ।
ଆଉ କଣ ସେଇ ଚାଷ ବାସ କାର୍ଯ୍ୟ ଆରମ୍ଭ ହେଇଗଲାଣି?
ହୁଁ।
ଉଁ। ଆଉ ଆଜି କଣ ରୋଷେଇ?
ଆଜି ହେଇଥିଲା ଆମର ସନ୍ତୁଳା ହେଇଥିଲା। ଆଉ ଜହ୍ନି ଜହ୍ନି ଯେଉଁ ରସୁଣ କଞ୍ଚାଲଙ୍କା ପକେଇକି ଗୋଟେ ଭଜା। ସେଟା ହେଇଥିଲା। ଚିଙ୍ଗୁଡ଼ି ଚିଙ୍ଗୁଡ଼ି ଆଳୁ ତରକାରୀ ହେଇଥିଲା।
ଚିଙ୍ଗୁଡ଼ି ଆଳୁ ତରକାରୀ କେମିତି କରେ କଲେ ତାର ଟିକେ ମୀତ୍ ତା ବନ୍ କହିଲେ?
ହେଇ ବଡ଼ ଚିଙ୍ଗୁଡ଼ି ଅଛି, ଛୋଟ ଚିଙ୍ଗୁଡ଼ି ଅଛି, ବଡ଼ ଚିଙ୍ଗୁଡ଼ି ଟାକୁ ତାର ଧୋଇ ଧୁଆ ଦେଇକି ହୁଁ ତେଲରେ ଛାଣିଦବ ତାପରେ ଏଇ ପିଆଜ, ରସୁଣ, ଅଦା ପେଷ୍ଟେ ଦେଇକି କଷିବ, କଷିବ। କଷି ସି ସାଇଲା ପରେ ତାକୁ ଟମାଟୋ ଫମାଟୋ ସବୁ ପଡ଼ିବ।
ହୁଁ।
ତାପରେ ତାକୁ ଇଏ କରିକି ଆଉ ଟିକେ
ଆଉ ବେସର। ତାର ସବୁଠୁ ମେନେ ଇଏଟା ଯୋଉ ସୋରିଷ ବଟା ବାଟଣଟା ଦିଆଯାଏ। ସେଇଟା କିନ୍ତୁ ମୋ ଭଲ ଲାଗେ।
ହଁ ସୋରିଷୋଟା ତ ଯୋଉଥିରେ ପଡ଼ିବ ସେଇଟା ହିଁ ଭଲ ଲାଗେ।
ହୁଁ ତ ସୋରିଷ ଧଳା ସୋରିଷ ଟା ଆହୁରି ବହୁତ ଭଲ ଲାଗେ ଆଉ।
ହୁଁ, ହୁଁ, ନା ମୁଁ କାଇଁ ଜାଣିନେହିଁ ଧଳା ସୋରିଷ ବିଷୟରେ ଜାଣିନି।
ହୁଁ ଧଳା ସୋରିଷ ଆଉ ପୋସ୍ତକ। ଆଉ ପିଆଜ, ରସୁଣ ଏମିତି ତାକୁ କଞ୍ଚା ଲଙ୍କା ବାଟିଦବେ, ତାପରେ ସେ ଉଁ ଯୋଉ ଚିଙ୍ଗୁଡ଼ି ସହିତ ତାକୁ କଷିଦେବେ ମସଲାରେ ଚିଙ୍ଗୁଡ଼ି ଛାଣିକି ତେଲରେ ରଖିଥିବେ, ତାପରେ ମସ ମସଲାରେ କଷି ଦେଇେକି ଯୋଉ ଇଏ କରିଦେବେ ଟୋମାଟୋ ପକେଇଦେବେ। ସେଇଟା ଗୋଟେ ଭଲ ଆହୁରି ବହୁତ ସ୍ଵାଦ ଲାଗେ।
ହୁଁ।
ଆଉ ରଜ କେମିତି କଣ ମାନେ ପାଳନ କରିଲେ ଆ
ହୁଁ, ରଜ ତ ଏ ବର୍ଷ ଖରା ହେଲା ଦି ଦିନ ପୁରା।
ହୁଁ।
ଗରମକୁ ଏମିତି ପାଖାପାଖି କେଉଁଠି ଯେମିତି ଥିଲା ଟିକେ ଖେଳାଖେଳି କଲେ।
ହୁଁ।
ଆଉ ଦୂରକୁ ଆଉ ଯାଇ ହେଲନି ଏ ଯୋଉ ଗରମ।
ହୁଁ, ଆମର ଏଇଠି ପାଖରେ ହଁ ଆମର ଏଇ ପାଖରେ ରଜ ମହୋ ତ୍ସବ ହେଇଥିଲା ସବୁ ମାନେ ସବୁଆଡ଼ୁ ଆଖପାଖ ଗାଁରୁ ସବୁ ଲୋକ ଆସିଥିଲେ। ଅରଟ ଦୋଳି, ରାମ ଦୋଳି, ସେଠୁ ଯୋଉ ବ ଦୋଳି। ଏଁ ଆ ଏମତି ସବୁ ଦୋଳି ସବୁ ଖେଳିଲେ ପିଲାମାନେ ଛୋଟ ଛୋଟ ଦୋଳି ବିି ହେଇଥିଲା। ଆଉ ସବୁ ମୀନା ବଜାର ପଡିିଥି ଥିଲା, ଆଉ ସବୁ କମ୍ପିଟିସନ୍ ଛୁଆଙ୍କର ସବୁ ପ୍ରତିଯୋଗିତା ହଁ। ପ୍ରତିଯୋଗିତା ସବୁ କିଏ ଫାଷ୍ଟେ, କିଏ ସେକେଣ୍ଡେ କିଏ ଥାଡେ, କିଏ ପୁଚି କି କବାଡି, ଖୋଖୋ ଆଉ ନାଚ, ଆଉ ଡ୍ୟାନ୍ସ, ନା ଗୀତ। ଆଉ ଏମତି ସବୁ ଗୁରେ ମାନେ ସେ ଯେଉଁ ବହୁତ ଉଲ୍ଲାହ ଉଲ୍ଲାସରେ ଲୋକମାନେ ପାଳନ କଲେ ଆଉ। ଆଉ ତିନି ଦିନି ରଜ ତିନ ଦିନି ଝିଅ ମାନେ କିଛି କରନ୍ତିନି, ଆମ ଗାଁ ରେ ଏଇଟା ନିଆରା। କିଛି କରନ୍ତିନି। ଯାହା ତା ଆଗରୁ ପୋଡପିଠା କରିଦେଇଥିବ, ପ୍ରଥମ ଦିନ ତ ଆମେ ତ ସେଥିପାଇଁ ମାନେ ଦ୍ଵିତୀୟ ଦିନ ପୋଡପିଠା ରଜ ପୋଡ ପିଠା, କ୍ଷୀର ପୋଡ ପିଠା ଆଉ ଗୋଟେ ହଉଚି ବିରି ପୋଡ ପିଠା। ତାପରେ ବିରି ପୋଡ଼ ପିଠା କଣ ବିରିକୁ ବିରି ଧର ତିନି କପ୍ ଦି କପ୍ ନେଲେ ଚାଉଳ ଅ ଗୋଟେ କପ୍। ତାକୁ ଗ୍ରାଇଣ୍ଡିଙ୍ଗ ମାନେ ବାଟିବେ ଯଦି ଶିଳରେ ବାଟିବେ ନହଲେ ଗ୍ରାଇଣ୍ଡରରେ ଏବେ ତ ଗ୍ରାଇଣ୍ଡର, ଗ୍ରାଇଣ୍ଡରରେ କରିଦେବେ। ଗ୍ରାଇଣ୍ଡିଙ୍ଗ କଲା ପରେ ତାକୁ ସେ ରଖିଦଦେବେ ଦି ତିନି ଘଣ୍ଟା। ତିନି ଚାରି ଘଣ୍ଟା ରଖିଦେଲା ପରେ ସେ ଟିକେ ଫୁଲି ଫୁଲି ହେଇଯିବ। ଫୁଲୁ ଫୁଲିଆ ହେଇଗଲା ପରେ ତାପରେ ତାକୁ କଡେଇରେ ଦେଇଦେବେ। ପ ଯଉ ଘିଅ ହଉ ତେଲ ହଉ ପତ୍ରରେ ଦେଇ ଦେଇକି ତାକୁ ପୋଡିଦେ ପକେ ପୁରେଇ ଦେବେ ପୁରେଇ ଦେଲା ପରେ ସେ ଦୁଅକୁ ସେ ଯୋଗୁ ମାଣକୁ ଦେଇ ଦେଇକି ତାପରେ କଣ କରିବେ ତା ଉପରେ ଆଉ ଗୋଟେ ଯୋଉ ଆସୁଚି ଶାଳ ପତ୍ର।
ସେ ସାଣ ପତ୍ର ଉପରେ ଦେଇଦେବେ ଯୋଉ ଚିଲି ଚୁଲିରେ ଯୋଉ ନିଆଁ ହେଇଥିବ ନିଆଁ ସେଇ ନିଆଁ ତା ଉପରେ ଦେଇଦେବେ। ନିଆଁଟାବି ଟିକେ ଧୀରେ ଧୀରେ ଧୀରେ ଧୀରେ ଆଞ୍ଚେରେ ସେ ଜଳୁଥିବ। ତାପରେ ଦେଖିବେ ମଝିରେ ମଝିରେ ଦେଖିବେ ପିଂଛ ଯୋଉ ପୁରେଇକିରି। ଯୋଉ ନଡିଆ ଗଛର ଯୋଉ ପିଞ୍ଛ। ପୁରେଇକି ଦେଖିବେ ଯେ ମଝିଟା ସିଜିଲାଣି କି ନାହିଁ ଦେଖିବେ। ତାପରେ କଣ କରିବେ ଯେ ରାତି ସାରା ସେମତି ଚୁଲିରେ ବସିଥିବ କିନ୍ତୁ ଚୁଲି ଜଳା ହଉନଥିବ। ସେ ଚୁଲିରେ ଏମତି ବସିଥିବ ତା ପରଦିନ ସେ କାଢିକିରି ତାକୁ ଖାଇବେ ଆଉ। ବହୁତୁ ସ୍ୱାଦ ଲାଗେ ଆଉ। ଏବେ ତ ସବୁ ପ୍ରେସର କୁକର ରେ ମାନେ କରିଦଉଛନ୍ତି ଆଉ ହେତେ କେହି ପୁଡୁନାହାନ୍ତି ଚୁଲିରେ। ପୋଡୁଚନ୍ତି ସେମିତି ଅଳ୍ପ ଆଉ ମାନେ ତିରିଶି ଭାଗ ଲୋକ। ପୋଡୁଚନ୍ତି ଆଉ
ହଁ ହଁ।
ଆଉ। ଓ ଆମ ଗାଁରେ ତ ଦ ଦଶରା ବହୁତୁ ଆଡମ୍ବର ସହକାରେ ପାଳନ କରାଯାଏ।
ହୁଁ ହୁଁ।
ଆ ଆଉ ଆଉ ସବୁ ଯୋଉ ଇ ଗଣେଶ ପୂଜା ବହୁତ ବଡ ଆକାରରେ ପାଳନ କରାଯାଏ। ଦଶହରା ଗଣେଶ ପୂଜା ବହୁତ ବଡ଼ ଆକାରରେ ଆମର ପାଳନ କରାଯାଏ। ଆଉ ପ୍ରତି। ଯୋଉ ଇଏ କାର୍ତ୍ତିକ ମହୋତ୍ସବ ବି ହୁଏ। ରାତି ଚାରିଟା ରୁ ଲୋକମାନେ ଉଠନ୍ତି। ଉଠିକି ସବୁ ଯାଆନ୍ତି ନଦୀ କିି ସ୍ନାନ କରି ନଦୀ କି। ସ୍ନାନ କରି ଡଙ୍ଗା ଭସାନ୍ତି ବୋଇତ ବନ୍ଦାଣ ଯୋଉ ହୁଏ ବୋଇ ବୋଇତ ବନ୍ଦାଣ ରେ ସିଏତ ମାନେ ଯେ ବଡ ଭାଉଜ ତାକୁ ସବୁଠୁ ମାନେ ସେ ଘୃଣା କରେ ତପୋଇ। ନାକ କାଟିବ ବଡ ଭାଉଜର ସାନ ଭାଉଜକୁ ତ ବହୁତ ଭଲ ପାଆନ୍ତି। ସାନ ଭାଉଜର ନାକ କାଟିବେନି ବଡ ଭାଉଜର କେତେ ଛୋଟ ଛୋଟ ପିଲାମାନେ ସବୁ ହେଇଥାନ୍ତି। ସଜ ହେଇକି ମାନେ ବୋଇତ ବନ୍ଦାଣରେ।
ଓ ସେ ହଁ କି।
ହୁଁ।
ଆ ବଢ଼ିଆ ଆଉ।
ସାତ ଭାଇ ସାତ ଭାଉଜ ସବୁ ବସନ୍ତି। କିନ୍ତୁ ସାନ ଭାଇ ସାନ ଭାଉଜ ମାନେ ତପୋଇ ର ତ ପ୍ରିୟ। ସେ ତାଙ୍କୁ ମାନେ ଏଇଟା ଏମିତି ଗୋଟେ ମାନେ
ସେଟା ବହିରେ ବହିରେ ଆମେ ପଢିଛୁ ଗୀତରେ। କିନ୍ତୁ ଏମିତି ହୁଏ ବୋଲି ନା ନଦୀ କୂଳରେ ପଞ୍ଚୁକରେ ସେଟା ଆମେ ଜାଣିନୁ।
ଉଁ
ଏମିତି କୋଉ ଗାଁ ରେ କଣ କରୁଛନ୍ତି ଆଉ।
ହଁ ପ୍ର ଆମ ଗାଁ ତ ନିଆରା ସେଇଥିପାଇଁ ଆଉ। ଆଉ ବଳଦ ଯାତ୍ରା ଆମ ଗାଁରେ ତ ନିଆରା। ବଳଦ ଯାତ୍ରା ହଉଛି ହୁଏ। ଏତେ ସାଉଣ୍ଡ ଏତେ ବାଜାରେ ବି ଆମ ଗାଁ ରେ ବଳଦ ମାନେ ସବୁ ଶାଷ ସୁସଜିତ ହେଇକି ସବୁ ଯାଆନ୍ତି। ଆଉ କଣ ଆପଣଙ୍କ ଗାଁ ରେ କଣ କେମିତି?
ଆମ ଗାଁ ରେ ଯୋଉ ଦଣ୍ଡ ନାଚ ହୁଏ ଗଉଡ ବାଡି ହୁଏ।
ହୁଁ।
ଗୋଡ଼ ବାଟି ଗୋଡ଼ ମାନେ ସବୁ ବାଡି ଧରିକି ଦାଣ୍ଡିଆ ନାଚିଲା ଭଳିଆ
ହୁଁ।
ହୁଁ ସେଇଟା ଗୋଡ ବାଡି କରିବେ ଯୋଉ ଆମର ଥାଏନାଁ ଉଁ ଜନ୍ମାଷ୍ଟମୀ।
ହୁଁ।
ହୁଁ ସେଇ ଜନ୍ମାଷ୍ଟମୀରେ ସେମାନେ କରନ୍ତି ତା ବାସି ଦିନ ଉମ ବୁଲନ୍ତି। ଅବିର ଇଏ କରିବେ ଆଉ ଯେଉଁ ଦୋଳ ପୁନିଇ ଯେଉ ସେଥିରେ ବି। ଅବିର ଲଗେଇକି ସେମାନେ ଦାଣ୍ଡିଆ ନାଚି ନାଚି ନାଚି ନାଚି ଯିବେ। ଗୋଡବାଡି ହୁଁ ହଁ ଯୋଉ ଇଏରେ ଗୋସ ସବୁ ଇଏରେ ତ ଗଉଡ ନାହାଁନ୍ତି ନା ଯୋଉ ଯୋଉ ଗାଁରେ ଅଛନ୍ତି ଅଛନ୍ତି ଗୌଡ ମାନେ ତାଙ୍କର ସେଟା ପର୍ବ ତାଙ୍କର ମେନ୍ ପର୍ବ ହେଲା।
ହଁ ତାଙ୍କ ପର୍ବରେ ହଁ ପିଠା ପଣା ସବୁ ମାନେ ଆରିସା ପିଠା ତାଙ୍କର ମାନେ
ତା ପର୍ବ ମାନେ ସେମାନେ କରିବେ ସେମାନେ ଆମକୁ ଦେବେ। ମାନେ ଭେଟି ଭଳିଆ।
ହଁ ଉ ହଁ।
ହଉ ହଉ ଟିକେ ଇଏ ହେଲାଣି ଆଉ ଟିକେ ରଖୁଛି ହାଁ।
ହଉ ହଉ ହଉ।
ହଁ।